ହଁ ନମସ୍କାର।
ଆଜ୍ଞା ଆଉ ସବୁ କଣ କରୁଛନ୍ତି ଏବେ?
ନାଇଁ ସନ୍ଧ୍ୟା ଟାଇମଟା ଆଉ କଣ କରିବା, ଏ ସନ୍ଧ୍ୟା ଦେଇକି ବସିଛି ଆଉ।
ଆଜ୍ଞା। ଆଉ କଣ ଖାଇଥିଲେ ଆଜି?
ଆଉ କଣ କରୁଛୁ, ହୁଁ
କଣ ଖାଇଥିଲେ ଆଜି?
ହଁ ପିଠା ଖାଇଥିଲି, ଆପଣ?
ଆଜ୍ଞା ମୁଁ ଆଜି ଖାଇଥିଲି, ଏକ ଚାରଟା ବେଳେନା?
ହଁ।
ଆଜ୍ଞା ଯୋଉ ଯୋଉ ବିରି ଚକୁଳି ଆଉ ଯୋଉ ମଟର ତରକାରୀ।
ଆଚ୍ଛା ଭଲ ଆଉ।
ଆଜ୍ଞା ଆଜ୍ଞା ବଜାରରୁ କିଣିକି ଆଣିଥିଲି, ଆଜ୍ଞା।
ଓହୋ ପାଖେରେ ବୋଧେ ମାରତା।
ଆଜ୍ଞ ହଁ ଦି କିଲୋମିଟର, ହ ଗାଁଠୁ ଦି କିଲୋମିଟର ଦୂରରେ ଅଛି।
ଆଚ୍ଛା।
ଆଜ୍ଞା, ଆଉ ଆପଣ ଏବେ ଆପଣଙ୍କ ପରିବାର ଏବେ କିଏ କିଏ ଅଛନ୍ତି?
ହଁ ପରିବାରରେ ବାବା, ମମି, ମୁଁ, ଝିଅ ଆଉ ଚାରିଜଣ।
ଆଜ୍ଞା ଏ ପଢାପଢି କଣ କରୁଛନ୍ତି ନା, ନା ଏବେ ଘରେ ଅଛନ୍ତି, ନା ଜବ୍ ଫବ୍ କରନ୍ତି?
ନାଇଁ ମୁଁ ଜବ୍ କରୁଥିଲି, ପ୍ରାଇଭେଟ ସ୍କୁଲରେ ଥିଲି, କୋଚିଂ ଯାଉଥିଲି। ଟ୍ୟୁସନ ବି କରେ। ଏବେ ପିଜି କରୁଛି ଆଉ, ଗ୍ରାଜୁଏସନ୍ ପରେ ଆଉ।
ଆଜ୍ଞା।
ହୁଁ। ଆଉ ଆପଣ କଣ ପଢାପଢ଼ି କରୁଛନ୍ତି?
ଆଜ୍ଞା ମୋର ବି ଗ୍ରାଜୁଏସନ ସରିଯାଇଛି, ଏବେ ମୁଁ ଘରେ ଅଛି।
ଆଛା।
ଆଜ୍ଞା ଦୁଇ ହଜାର ପଚିଶରେ ମୁଁ ପାସ ଆଉଟ୍ ହେଇଥିଲି ଆଜ୍ଞା।
ଅ ହ।
ଆଜ୍ଞା।
ହଁ ଆଉ ଏମ କଣ ଅଛି?
ଆଜ୍ଞା ଆଜ୍ଞା ଗୋଟେ ଦେଖିବା ଗୋଟେ ଚାକିରି ଆ ଆଜ୍ଞା ଗୋଟେ। ଗମେଣ୍ଟ ଜବ୍ ଗୋଟେ ଅଛି।
ଆଛା ପ୍ରିପେୟାର ହଉଛନ୍ତି ନା ନାହିଁ?
ଆଜ୍ଞା।
ଆଉ ପ୍ଲସ୍ ଥ୍ରୀ ପରେ ଆଉ କିଛି କରିବେନି ନା କଣ?
ଆଜ୍ଞା ନା ଆଉ କଣ କରିବା।
ଆ ନ କଲେ ଆଉ ଗମେଣ୍ଟ ପାଇଁ କେମିତି ପ୍ରିପେୟାର ହେବେ ଯେ? ନାଇଁ ଯୋଉ ଏକ୍ଜାମ ଗୁଡା ଦଉଚେ। ଅହ ହଁ ଭଲ ହୁଁ। ହୁଁ।
ଆଉ ଆଗକୁ ରଥଯାତ୍ରା ଆସୁଛି କୁଆଡେ କଣ କେମିତି ଯିବାକୁ କଣ ଅଛି ନା ନାଇଁ?
ହଁ ଆମର ସୁକିନ୍ଦା ରଥଯାତ୍ରା ଜାଣିଛନ୍ତି ନା?
ଆଜ୍ଞା ଜାଣିନି ତ ସୁକିନ୍ଦା କିନ୍ତୁ ସୁଖିନା ଗାଁ ନାଁ ସୁ ଜାଣିଛି।
ଓହୋ ଆପଣ କୋଉ ଏରିଆର କି?
ଆଜ୍ଞା ବରିପାଳ।
କଣ କହିଲେ ଆଛା।
ଆଜ୍ଞା।
ସେଇ ଏରିଆରୁ ଏବେ ଜଣେ କଥା ହେଉଥିଲେ ମୋ ସହିତ।
ଆଜ୍ଞା କିଏ?
ସୋମ୍ୟ ନା କଣ ତାଙ୍କ ନାଁଟା?
ଆଜ୍ଞା ହଁ ସିଏ ଯୋଉ ଗୋଟେ ଛୋଟଛୁଆ ଆଜ୍ଞା ଆମ ଆମ ଗାଁ ପିଲାଟେ ଆଜ୍ଞା।
ଅହ ସିଏ ବି ଏଇନା ସେ ନାଁ ଟା କହିଲେ ତ।
ଆଜ୍ଞା।
ଯୋଇଁ କଣ ଗଲାନି?
ଆଜ୍ଞା ଆଜ୍ଞା ଆଉ କେଉଁଝର କେବେ ଆସିଛନ୍ତି ନାହିଁ ଯୋଉ ମାଆ ତାରିଣୀଙ୍କ ପୀଠ ଘଟଗାଁ।
ନାଇଁ ସେଟା ଯିବୁ ବୋଲି ପ୍ଲାନିଂ କରୁଛୁ ଫ୍ୟାମିଲି ଦେଖିବା ଆଉ ଏ ଡୋରି ନ ଲାଗିଲେ। କୋଉ ମନ୍ଦିର ଦେବାଦେବୀ ଦର୍ଶନ
ଆଜ୍ଞା ହଁ ଆଜ୍ଞା ହଁ ଆଜ୍ଞା ଠିକ୍ କଥା ଦୁଇ ଲଲ ନ ଲାଗିଲା ଯା କିଏ କଣ ଯାଇପାରିବ ଆଜ୍ଞା।
ବୁଝିବି ବୋଲି ଆଉ ଯାଇ ହଉନି ଆଉ।
ଆଜ୍ଞା ହଁ ଆସନ୍ତୁ ଆମର ଏପଟେ ଅଛି ଆମର ଯୋଉ ବଡ ଘାଗରା ଅଛି ସାନ ଘାଗରା ଅଛି। ଗୁଣ୍ଡିଚାଘାଗି ଅଛି ଭୀମ କୁଣ୍ଡ ଅଛି ଆଜ୍ଞା।
ହଁ ବା ସବୁ ସେଇ କେଉଁଝର ଲାଇନ ସବୁ ଫେମସ ଯାଗା ଗୁଡା ଅଛି ହେଲେ ଯାଇ ହଉନି ଆଉ।
ଆଜ୍ଞା ରେମ୍ ଆଜ୍ଞା ରେମାଳ ଟାଇମ୍ ଗୋଟେ ଅଛି ଶୁଣିଥିବେ ରେମାଲ୍ ଟାଇମ ଗୋଟେ ଅଛି।
ହଁ ଶୁଣିଛି।
ଆଜ୍ଞା ହଁ ସେଠି ଆଜ୍ଞା ଭୋଜି କରିବା ପାଇଁ ବଢିଆ ସବୁ ମାନେ ଯାଗା ଅଛି। ଆଜ୍ଞା ଅମ। ବହୁତ ଦୂର ଦୂରରୁ ଲୋକ ଆଜ୍ଞା ସେଠି ଆସିକି ଆ ଭୋଜି ବି କରନ୍ତି।
ହଁ ସେଟା ପିକନିକ ସ୍ପଟଟା ଲୋକମାନେ ଯାହା ହେଲେ ବୁଲାବୁଲି ବି ସେ ବେଶୀ କେବେବି ସେପ୍ଟେମ୍ବର ମାସରେ ତ ସବୁ ଛୁଟି ପ୍ରାୟ ସମ। ପୁଅ ଖାଏ ତ ସବୁ ହଁ ସେଇଟା ସବୁ ଯାଆନ୍ତି ପିକନିକ।
ଆଜ୍ଞା ଆପଣ ଯୋଉ ନୂଆ ବର୍ଷରେ କୋଉଠି ସବୁ ଯାଆନ୍ତି ଭୋଜି କରତି? ଆପଣଙ୍କ ଗାଁ ପାଖରେ କଣ ଅଛି ନା କାଇଁ ଆଜ୍ଞା।
ଆମ ନୂଆ ବର୍ଷରେ ଆମର ଟୋଟାଲ ଅଛି ସେପଟେ ଆମ ବାଇପାସ ଗୋଟେ ଅଛି। ଟୋଟାଲି ଅଲ ବ୍ୟାଚ ଆମର କର କି ସେପଟେ ପୁରା ଡିଜେ ବଜେଇକିନା ଯେତେଟା ଗାଁ ଅଛି ସେତେଟା ଡିଜେ ଆସେ। କମ୍ପିଟିସନ୍ ପୁରା ଲାଗନ୍ତି ହଁ।
ଆଜ୍ଞା ପଇସା ତାହେଲେ କେତେ କେମିତି କଣ ଆଦାୟ କରନ୍ତି?
ପଇସା ସେମତି ନାହିଁ ଆମର ଝିଅ ପିଲାଙ୍କର ଜବ ଯିଏ କରୁଚନ୍ତି ହଜାରେ ଦି ହଜାରେ। ପୁଅ ପିଲାଙ୍କର ତିିନି ହଜାରେ କିଏ ପାଞ୍ଚ ହଜାରେ ଏମିତି କିଛି ନାହିଁ ଯିଏ ଯାହା
ଆଜ୍ଞା ମାନେ
ହଁ। ଯେମିତି ହାଇଲାଇଟି ହବ ଯେମତି ଆମ ବାଗଟା ଯେମତି ଜିତି ଗଲି କି ସେଇ ସେ ଆନୁସାର ବିକାଶ କରନ୍ତି ଆଉ।
ଆଜ୍ଞା।
ହୁଁ।
ଆଉ ଆପଣଙ୍କ ଆଡେ ଆଜ୍ଞା ପାଣିପାଗ କେମିତି କଣ ହେଇଚି ପାଣିପାଗ।
ହଁ କାଲିଠୁ ତ ଫାଣି ଫାଗ ବିଗିଡି ଯାଇଚି ଆଉ। ବର୍ଷା କାଲି ହଁ କାଲି ରାତିରେ ପ୍ରବଳ ବର୍ଷା ହେଇଥିଲା ଆଜି ଦିନ ସାରା ହେଇଚି ଏବେ ଟିକେ ଛାଡିଚି ଆଉ।
ଆଜ୍ଞା ଆମର ଆଡେ ବି ସେଇଆ।
ହଁ।
କାଲି ରାତିରୁୁ ପୁରା ବର୍ଷା ଲାଗିରହିଲା ଆଜ୍ଞା ବିଲବାଡି ପୁରା ପାଣି ଫୁଲୁ।
ହଁ ପା ୟାଡେ ତ ସେମିତି ହେଇଯାଇଚି ଆ
ଆଉ ଆପଣଙ୍କର ଯୋଉ ତଳା ବୁଣିଲେଣି ନା?
ହଁ ପକେଇଲେଣି।
ଆଉ ଗଛ ଉଠିଲାଣ ନା?
ନାଇଁ ଏବେ ତ ସବୁ ଯୋଉ ତାକୁ ବିହନ ଯୋଉ ର ରଖିଥିଲେ ତାକୁବି କରିଚନ୍ତି ପକେଇଚନ୍ତି ଏଇନି ଆଉ। ଗଜା କରିକି ତାକୁ ପକୋଉଚନ୍ତି ନା।
ଆଜ୍ଞା ଆମର ଆଜ୍ଞା ଯୋଉ ରଜ ପୂର୍ବରୁ ପକେଇଲେଣି ଆମର ସବୁ ଗଛ ହେଇଗଲାଣି।
ଅକ୍ଷୟ ତୃତୀୟାକୁ ଚାଷ କରାଯାଏ ନୁହେଁକି ହଁ। ସେଇଠୁ ଲୋ ନାଇଁ ଅ କଲେଣି ଲୋକ ମୋ ଅଜାହର ଆଡେ ମୋ ଅଜାହର ସେମିତି ଗଛରା ବଡବଡ ବି ହେଇଗଲାଣି ତାଙ୍କର ଆଗ
ଆଜ୍ଞା ଆଜ୍ଞା ହଁ ଆଜ୍ଞା ରଜ ସେପଟରୁ ପକେଇଲେ ଗଛଟା ଶୀଘ୍ର ବଢିଯାଏ। ଆପଣଙ୍କ ଅଜାହର ଘର କୋଉଠି ଆଜ୍ଞା ଆପଣଙ୍କ ଅଜାହର କୋଉଠି କୁ ଆଜ୍ଞା।
ହୁଁ।
ଆଜ୍ଞା ଟୋଟାଲ ତ ପାଣି ନଥିଲା ବିଲରେ ଯାହା ହୋଉ କାଲି ଦିଦିନି ହେଲା ବର୍ଷାଟିକେ ହେଲା ବୋଲି ପାଣି ଟିକେ ହେଇଚି।
ହଁ ପା କହିଲେ ଏଇ ବର୍ଷ କଣ ମରୁଡି ହବ ବୋଲି ଲୋକମାନେ ଏ ଯୋଉ ବି ଖରାହେଲା ଭାବିଲେ ବୋଧେ ହବନି ନା କଣ ବର୍ଷାଟା ଆଉ।
ଆଜ୍ଞା ବର୍ଷା ଆଜ୍ଞା ଯାହା ହେନେ ହବ କାହିଁକିନା ଆମର ଏପଟେ ଗଛ ବୋହୁତ ଅଛିନା।
ହଁ।
ଆଜ୍ଞା।
ଆଉ ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାପା ଅଛନ୍ତି, ମାଆ ଆଉ ଭୋଉଣୀ ଆଉ ମୁଁ।
ଆଛା ସେନେ ଭୋଉଣୀ ମାନେ ମ୍ୟାରେଡ୍ ନା ଅନମ୍ୟାରେଡ ଅଛନ୍ତି।
ଆଜ୍ଞା ଜଣେ ମ୍ୟାରିଡ଼୍ କରିିଲେଣି ଆଉ ଦିଇଜଣ ଅଛନ୍ତି ଅନମ୍ୟାରେଡ଼।
ଓହୋ କଣ କରୁଚନ୍ତି ସେମାନେ ପଢାପଢି?
ଆଜ୍ଞା ନା ଏ ଜ ଜବ୍ କରୁଚନ୍ତି ଆଜ୍ଞା।
ଓହୋ ଦି ଭୋଉଣୀ ଆକ ଜବ କରୁଚନ୍ତି।
ଆଜ୍ଞା।
ତମେ ସାନ
ଆଜ୍ଞା।
ଓହୋ ଆଉ ବାପା କଣ କରନ୍ତି?
ଆଜ୍ଞା ବାପା ଚାଷ ବାସ କରନ୍ତି।
ହଁ ଚାଷୀ ବାସ ଭଲ।
ଆଜ୍ଞା ଆଉ ଆପଣଙ୍କ ବାପା କଣ କରନ୍ତି।
ଆମର ଟେଣ୍ଟ ହାଉସ୍ ଅଛି।
ଆଜ୍ଞା ଆଜ୍ଞା ଟେଣ୍ଟର ଭଲ ପଇସା ଇନକମ୍ ଆଜ୍ଞା।
ହଁ ସେମିତି ଯୋଉ କଲ ଆସିଲେ ହେଲା ନ ହେଲେ ନାଇଁ ଆଉ।
ଆଜ୍ଞା କ ଆଜ୍ଞା କଲ ତ ଆସିବ ଯାହା ହେନେ ବି କଲ ଆସିବ। କହାର ଗୋଟେ ଏକୋଇଶିଆ ସିଏ ବି କଲ ଆସିବ।
ହଁ ହଁ ସେମିତି ଆସୁଛି ତାପରେ କଲ ନଥିଲେ ଆମର ତ ଦୋକାନ ବି ଗୋଟେ ଦେଇଛନ୍ତି ତାପରେ ବିଜନେସ୍ କରୁଛନ୍ତି ଅଲଗା କିଛି।
ଆଜ୍ଞା ଗ୍ରୋସରୀ ଦୋକାନ।
ହଁ।
ଆଜ୍ଞା ଆଉ ଭଲ ଆପଣଙ୍କର ପୁରା ସେଟ୍ ହେଇଯାଇଛି।
ଆମର ତ ବାବା ଏକୁଟିଆ ଆମେ ବି ଦି ଭଉଣୀ ଆମର ବି ଭାଇନାହିଁ ସେ ଏକୁଟିଆ ଯାହା କରୁଛନ୍ତି ଆଉ।
ଏ ଭାଇ ନାହାନ୍ତି ଆପଣଙ୍କର?
ନାଇଁ ଆମେ ଦି ଭଉଣୀ।
ଆଜ୍ଞା ଆପଣ ବଡ ନା ସାନ? ଆଜ୍ଞା।
ହଁ।
ଆଉ ଆ ରାତି କଣ ଆଜ୍ଞା ଯୋଉ ରୋଷେଇ ହବ ବୋଲି
ରୋଷେଇ ରାତିକି ଦେଖିବା ଆଜି ତ ମଙ୍ଗଳବାରେ ରୁଟି ହବ ବୋଧେ ପିଠା ତ ହେଇଥିଲା ଅଛି। ଯାହା ଖାଇବ ଯିଏ ଆଉ।
ଆ କି ପିଠା?
ସିଏ ଗୋଟେ କଁ କହଲେ ଯୋଉ କଦଳୀରେ ଗୋଟେ କରିଥିଲା କେକ୍ ଭଳିଆ।
ଆଜ୍ଞା।
ମୁଁ ଆଜି ଯାଉଛି ବାନାନା କେକ୍ କରିକି ଖାଇବି ମୋ ଝିଅ କହିଲା କଦଳୀ ଥିଲା ତ ଗଛରେ ହେଇଥିଲା। ହଁ ହଁ କଦଳୀ ଗଛ ଅଛି।
ଆଜ୍ଞା ଆମର ନାହିଁ।
ଉୁଁ ହୁଁ।
ଆଜ୍ଞା। ଆଉ ରଜରେ ସବୁ କୁଆଡେ ଯାଇଥିଲେ ବୁ ଆଜ୍ଞା ରଜରେ ସବୁ ଯାଇଥିଲେ କୁଆଡେ ବୁଲତେ?
ଏ ରଜରେ ତ ଆମ ଗାଁରେ ରଜ ମହୋତ୍ସବ ଆଉ ଘର ପାଖରେ ଆଉ। ସବୁ ପ୍ରତ୍ୟେକ ସାହିରେ ଆମର ରଜ ମହୋତ୍ସବ। କରନ୍ତି ସବୁ ବର୍ଷ ଏବେ ଏଇ ବର୍ଷ ଟିକେ ବଡ ଆକାରରେ କରିଛନ୍ତି ଆଉ।
ଆଜ୍ଞା ହଁ ଆଜ୍ଞା ଆମର ବି ଗଲା ବର୍ଷ ଟିକେ କମ ଛୋଟ ଆକାରରେ କରିଥିଲେ ଏ ବର୍ଷ ବଡ ଆକାରରେ କରିଥିଲେ ଭଲ ହେଇଥିଲା।
ସେଇ ଲାଇନ୍ ତ ରଜ ଗୁଡାକ ବହୁତ ଭଲ ହଉଛି ନା ସେ ଯୋଉ ବାଙ୍ଗର ଗୋଟା ଜାଣିଛନ୍ତି ନା?
ଆ ଆଜ୍ଞା ହଁ ଆମ ଗାଁଠୁ ଆଜ୍ଞା ହଁ ଆଜ୍ଞା ବାଙ୍ଗର କୋଟା ଆଉ ଯୋଉ ଆଜ୍ଞା ଆନ୍ଦପୁର ଯୋଉ ପଦ୍ମପୁର ସେଇଠି ସେ ସବୁଠୁ ବଢିଆ ହେଇଛି।
ହଁ ହଁ ନାଇ ସେ ବାଙ୍ଗର ଗୋଟା ସେ ଆନ୍ଦପୁରରେ ଭଲ ରଜ କରୁଛନ୍ତି। ରଜକୁ କଣ ସାତ ଦିନ ନା ଆଠ ଦିନ ରଖନ୍ତି ତାକୁ ଫୁଣି ବାଟେଇବେ ଛୁଆ ବୋଉ ଯାଇକି ନା କଣ କରନ୍ତି ଏମିତି?
ଆଜ୍ଞା ଆମ ଗାଁରେ ବାଟିଥିଲେ ରଜକୁ ଯୋଉ ଡିଜେ ଗୋଟେ ଆଣିଥିଲେ ଆଜ୍ଞା ହଁ।
ସିଆଡେ ଭଲ ହଉଛି ମୋ ପିଇସି ଘର ବାଙ୍ଗର ଗୋଟା ନା ତ ସିଏ ଡାକିବେ କି ଆସେ ଆଡେ ଭଲ ହଉଛି ବୋଲି।
ଆଜ୍ଞା ହଁ ଆମେ ଯାଇଥିଲୁ ବାଙ୍ଗର ଗଡା ଆଜ୍ଞା ଭଲ ଲଗୁଥିଲା ଆମପୁର ଆଜ୍ଞା ଆ ଉପରେ ବି ବଢିଆ ହଉଥିଲା ଆମେ ଯାଇଥିଲୁ ଆଉ ବାଲିପାଲିରେ ଆଜ୍ଞା ବଢିଆ ହଉଥିଲା।
ନାଇଁ ସେପୋଟ ଲାଇନ ଗୁରା ସବୁ ଭଲ କରୁଛନ୍ତି ସମସ୍
ଆ ଆଜ୍ଞା ହଁ ଆ ଯିଏ ପ ଆଜ୍ଞା ଯିଏ ଅଧିକ ପଇସା ଖର୍ଚ୍ଚକଲା ତାର ଫେମସ ହେଲା ଆଉ କଣ।
ହଁ ହଁ ହଁ ତାପରେ ବି କଣ କହଲେ ଯୋଉ ଲୋକ କରିବା କି ଆମର ଗୋଟେ ସଂସ୍କୃତି ପରମ୍ପରା ବୋଲି ବଜାଇ ରଖିବା। ଏଇରେ ଆଜି କାଲି ଯୋଉ ଛୁଆଁ କିଏ କରୁ ତାଙ୍କ ମନ ରଖତେ ହେଲେ ହଁ।
ଆଜ୍ଞା ହଁ ଲୋକ ସମର୍ଥନ ନ କଲେ ଆଜ୍ଞା ହେଇପାରିବନି।
ହଁ ତାହେଲେ ଏବେ ଯୁବପିଢି ତାଙ୍କର ବି ଇଚ୍ଛା ହଉଛି ସେମାନେ କରୁଚ୍ଛନ୍ତି।
ଆଜ୍ଞା ହଁ ଆଜ୍ଞା ଆମ ଗାଁରେ ଯୁ ଆମେ ଯୁ ପିଲା ଆମେ ସବୁ କରିୁଥିଲୁ ବଡ ଲୋକ ବି ଆଜ୍ଞା ଆମକୁୁ ସାହାଯ୍ୟ କରିଛନ୍ତି।
ପଣତ ନ ରହିଲେ ପିଲାମାନେ କିଛି କରିପାରିବେନି କାରଣ ସେମାନେ ଆଗରୁ ସପିଂ କରିଥିଲେ ବୋଲି ତାଙ୍କୁ ଠୁ ଦେଖିକି ଆମେ ମାନେ କିଛି କରୁଛେ।
ଆଜ୍ଞା।
ହୁଁ।
ହଏ ତାର ରଖୁଛି ଆଜ୍ଞା ଗୋଟେ କାମ ଅଛି ଆପଣଙ୍କ ଖୁସି କଥା ହେଇ ଭଲ ଲାଗିଲା ରଖୁଛି ଆଜ୍ଞା ବାଏ।
ହଁ ଠିକ ଅଛି।
ଆଜ୍ଞା।